ହ୍ୟାଲୋ
ହ୍ୟାଲୋ
ଆଜ୍ଞା ଆପଣ କଣ କରୁଛନ୍ତି?
ଆଜ୍ଞା ମୁଁ ପ୍ଲସ ଥ୍ରୀ କରୁଛି ଆପଣ?
ଆମେ ଏଇଠି ଆପଣ ଏବେ କଣ କରୁଛନ୍ତି?
ଏବେ ପାଠ ପଢୁଥିଲି ଆଉ ଆପଣ କଣ କରୁଛନ୍ତି?
ମୁଁ ଏଇଠି ବସିଛି ଆଉ
ଓହୋ ଆଉ ଖାଇବି ସାଇଲେନି
ନାଇଁ ଖାଇନି ଖାଇବ ଆଉ ଆପଣଙ୍କୁ ଆପଣ ଖାଇସାରିଲେଣି
ନା ବା ପାଞ୍ଚଟା ରାତିରେ ଉଠୁଛୁ ଖାଇବୁ ନଅଟାରେ ଆଉ।
ଆଜ୍ଞା ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ।
ଖାଇବାକୁ ତେଲ ଜିନିଷ ତ ଖାାଉନି ସବୁବେଳେ ଦହିବରା ଆଉ ଇଟିଲି ଏ ସବୁ ଖାଇବା ଭଲ ଲାଗେ ତମକୁ?
ଆଜ୍ଞା ଆମକୁ ପିଠାପଣା ଟିକେ ଅଧିକା ଭଲ ଲାଗେ ଆଉ। ଆପଣ ଦହିବରା ବନେଇ ପାରିବେ?
ଦହିବରା ତ ବନେଇ ପାରିବିନି କିନ୍ତୁ ବରା ବନେଇ ପାରିବି ବରା ଇଟଲି ବନେଇ ପାରିବି।
ବରା ଇଟଲା ରେସିପି ଟିକେ କହିବେ।
ବରା ଆଉ ବରାକୁ ପ୍ରଥମେ ବିରିରେ ଭିଜେଇ ବୁଡେଇଦବା ରଖିଦବା।
ବରାକୁ ନା ବିରିକୁ ଆଜ୍ଞା।
ବିରିକୁ ଭିଜି ରଖିଦବା ରାତି ସାରା ତାପରେ ସକା ସକାଳୁ ତାକୁ ହେଇଗଲା ପରେ ତାକୁ ଛାଣିବ ଆଉ ଭୋଷ ପତ୍ର ଦେଇ ପତ୍ର ଦେଇ ଛାଣିବ ଆଉ।
ନାଇଁ ବରାକୁ ବତୁରୋଇ ରଖିଲା ପରେ କେମିତି ଛାଣିବ ତାପରେ କଣ କରିବ?
ବିରି ଦେଇକି ତାକୁ ବେକିଂ ପାଉଡର ଦେଇକି ସବୁ ଗୋଳେଇ ଦେଇକି ତା ସକାଳୁ ତେଲ କଢେଇରେ ତେଲ ପକେଇକି ଗରମ କରି ଛାଣିବୁ।
ଆଚ୍ଛା ଆଉ ଇଟଲି?
ଇଟିଲି ତ ଜାଣିଥିବ ମୁଁ କଣ କହିବି।
ନାଇଁ ଜାଣିନାହିଁ ମୁଁ ରୋଷେଇ ବାସ ଏତେ ଜାଣିନି ତ ଆପଣ ଟିକେ କହିଦିଅନ୍ତୁ ଭଲ ହବ।
ନା କହିପାରିବିନି।
ଆପଣ ଏମିତି ବ୍ୟସ୍ତ କାଇଁ କହିଦିଅନ୍ତୁ ଦୟାକରି।
ନା ଆଉ ଆପଣଙ୍କ ପରିବାର କିଏ କିଏ ଅଛନ୍ତି?
ଆଁ ପରିବାରରେ ଅଛନ୍ତି ଆଉ ଆପଣ ଏବେ ହଁ ମୋତେ ଇଟଲିର ରେସିପି ଆଗ କୁହନ୍ତୁ।
ଇଟିଲି ରେସିପି କହିହବ ନାହିଁ ସମସ୍ତଙ୍କୁ ସବୁ ଜିନିଷ କହିହବ ନାହିଁ।
ଆଜ୍ଞା ହଉ ତାହେଲେ ଠିକ୍ ଅଛି ତାହେଲେ ଆପଣଙ୍କୁ କଣ ଖେଳିବା ପାଇଁ ଭଲ ଲାଗେ?
ଖେଳିବା ପାଇଁ ତ କ୍ରିକେଟ ଭଲ ଲାଗେ ଆପଣଙ୍କୁ?
ହଁ ଆମକୁ ବ୍ୟାଡ଼ମିଣ୍ଟନ ଖେଳିବା ପାଇଁ ଭଲ ଲାଗେ।
ଆଜ୍ଞା
ଆଉ ଆପଣ ଆଉ କଣ ଏବେ ଖବର ସବୁ ଚାଲିଛି ଆପଣଙ୍କର?
ଖବର ଚାଲିଛି ସେମିତି ପଢାପଢି ଚାଲିଛି ଆଉ ଆପଣଙ୍କର ସବୁ ଭଲ?
ହଁ ସେମିତି ଚାଲିଛି।
ଆଉ ଦେହ ଭଲ ରହୁଛି ସବୁବେଳେ?
ଆ ସବୁବେଳେ ନାହିଁ ଦେହ ଟିକେ ଖରାପ ରହୁଛି ମଝିରେ ମଝିରେ ଟିକେ ଭଲ ହେଇଯାଉଛି ଆଉ।
ଆଜ୍ଞା ଆଉ ପରିବାର ସମସ୍ତେ ଭଲ ଅଛନ୍ତି?
ହଁ ହଁ ଆପଣଙ୍କ ଦେହ କେମିତି ରହୁଛି?
ଆମ ଦେହ ସବୁବେଳେ ଭଲ ରହୁଛି ଆଉ। ଆମେ ପ୍ରତିଦିନ ସକାଳୁ ଦୌଡିବା ପାଇଁ ଯାଉଛୁ ତ ସେଥିପାଇଁ ସବୁଦିନ ଭଲ ରହୁଛି ଆଉ।
ଆଚ୍ଛା ଆଚ୍ଛା ଦେହ ସବୁବେଳେ ଠିକ୍ ଠାକ୍ ରହୁଛି।
ଆଜ୍ଞା ଆପଣ ସେଥିପାଇଁ ସବୁଦିନ ସକାଳୁ ଉଠି ବ୍ୟାୟାମ କରନ୍ତୁ।
ଆଜ୍ଞା ଆପଣଙ୍କ ଏଇ ଉପଦେଶକୁ ଆମେ ଜରୁରୀ ପାଳନ କରିବ।
ଆଜ୍ଞା ଆଜ୍ଞା ଆଉ ରଜ ପାଳିଲେକି ନାହିଁ ଆପଣ?
ରଜ ଆଉ ପୁଅପିଲାମାନଙ୍କର କଣ ହିଁ ରଜ।
ପୁଅମାନେ କଣ ପାନ ଖାଇବେ ଆଉ କଣ ଖାଇବେ।
ପାନ ସିଗରେଟ୍ ଖାଇବେ ଆଉ କଣ ଖାଇବେ।
ସିଗ୍ରେଟ ନୁହଁ ସିଏ ଦେହ ପାଇଁ କ୍ଷତିକାରକ ହାନିକାରକ।
ଆଜ୍ଞା ଆଉ ପାନ ଏସଫଲ ଫଫଲ ଖାଆନ୍ତି ଆଉ କଣ ଖାଇବେ।
ଆଉ କିଛି ପର୍ବପର୍ବାଣୀ ପାଳୁଛନ୍ତିକି ନାଇଁ?
ହଁ ରଜତ ଖାଲି ଆମେ ପୋ ପୋଡପିଠା ଖାଇଲୁ ଆଉ କିଛି ଖାଇ ସେମିତି ଗଲା।
ଆଉ ମେହେନ୍ଦୀ ଗଲେକି ନାଇଁ?
ନାଇଁ ନାଇଁ ମେହେନ୍ଦୀ ଆମେ କାହିଁ କରିବୁ ମେହେନ୍ଦୀ ଝିଅ ପିଲାମାନୋନେ କରିବେ।
କାଇଁ ଆମେ ତ ଛୋଟବେଳେଆ ହାତରେ ମେହେନ୍ଦୀ ନା ଲେଖି ଆମେ କରୁଥିଲୁ।
ସେଇଟା ଛୋଟବେଳ ଛୋଟବେଳ ଥିଲା ଏବେ ଆମେ ବହୁତ ବଡ଼ ହେଇଇଗଲୁଣି ତ ସେ ସେଥିପାଇଁ ପିଲାଳିଆମୀ ବି କରିବା ଉଚିତ ନୁହେଁ।
ଆଜ୍ଞା।
ଆଜ୍ଞା ଆପଣ ଆଉ କେଉଁ ପର୍ବ ପର୍ବାଣି ପାଳନ କରନ୍ତି?
ଆମେ ମକର ସଂକ୍ରାନ୍ତି ପାଳଉ।
ମକର ସଂକ୍ରାନ୍ତିରେ ଆଉ କଣ ହୁଏ।
ସବୁ ରୁ ପ୍ରଥମ ଅଷ୍ଟମୀ ପାଳୁ ତମେ ପ୍ରଥମ ଅଷ୍ଟମୀ ବଡ ନା ସାନ?
ଆମେ ବଡ଼ ଆ ମକର ସଂକ୍ରାନ୍ତିରେ କଣ ଖାଅନ୍ତି?
ମଖର ସଂକ୍ରାନ୍ତିରେ ପିଠା ଖାଆନ୍ତି ଆଉ କଣ ଖାଇବେ?
କୁ ପିଠା?
ସବୁ ପିଠା ଖାଆନ୍ତି? ପ୍ରଥମା ଅଷ୍ଟମୀରେ ଖାଆନ୍ତି ଏଣ୍ଡୁ ଏଣ୍ଡୁରି ପିଠା।
ଆଜ୍ଞା।
ଆଜ୍ଞା।
ନା ରଥଯାତ୍ରା ଆପଣ ପୁରୀ ଆସନ୍ତି ନା ନାଇଁ।
ହଁ ଆମେ ଯାଉଛୁ ବା ରଥଯାତ୍ରାରେ ସାଙ୍ଗମାନ ସହ ମିଶି ତମେ ଆସୁନ ଯିବ?
ଆଜ୍ଞା ଯିବା।
ଆମେ ସେଇ ରଥଯାତ୍ରା ଦିନ ଯିବୁନୁ ଆମେ ଯିବୁ ହଉଛି ସୁନାବେଶ ଦିନ କାହିଁକିନା ଟିକେ ଭିଡ କମ ରହିବ। ସେଇଦିନ ଗଲେ ଦଳା ଚକଟା ହେଇଯିବୁ।
ଆଜ୍ଞା।
ଆଜ୍ଞା।
ହଉ ଆପଣ ତ ରଥଯାତ୍ରାରେ ଦେଖିବା ସୌଭାଗ୍ୟର କଥା।
ଦେଖିଆ ଯଦି ଡୋରି ଲାଗୁଛି ମହାପ୍ରଭୁ ଡାକୁଛନ୍ତି ତ ଆମେ ନିଶ୍ଚିତ ଯିବା।
ଆଜ୍ଞା। ଆପଣଙ୍କର ଏ ଦୃଢ ବିଶ୍ୱାସ ଆପଣଙ୍କୁ ନେଇ ନିଶ୍ଚିନ୍ତ ପୁରୀରେ ପହଞ୍ଚେଇବ? ଆ ଆଇଲେ ଆ ଆଉ କୋଉ ପର୍ବପର୍ବାଣୀ ଆପଣ ପାଳନ କରନ୍ତି?
ଆଉ ତ ଅ ପର୍ବ ସବୁ ପର୍ବ ପାଳନ କରୁ। କିନ୍ତୁ ଏ ସହରରେ ରହିଲା ପରେ ଆଉ ପର୍ବ ବି ଭୁଲି ଯାଉଚର କେବେ କଣ ପର୍ବ ରହୁଚି। ଗାଁ ରେ ଥିଲା ବେଳେ ସକାଳୁ ଉଠ ପର୍ବ ପାଳନ ହୁଅ ଗୋଟେ ତାର ନିଆରା ପରମ୍ପରା ଥାଏ।
ଆଜ୍ଞା। ହଁ ସେଇଟା ଗାଁ ଲାଇଫ୍ ସବୁଠାରୁ ହିଁ ବେଷ୍ଟ ଥାଏ ସବୁବେଳେ। ଆଜ୍ଞା ସବୁଠାରୁ ଉତ୍ତମ ଥାଏ ଏ ସହର ଲାଇଫ୍ ଟିକେ କମ୍ପ୍ଲିକେଟେଡ୍ ଥାଏ।
ଆଜ୍ଞା।
ଆପ ଆପଣଙ୍କୁ ସବୁ ସବୁଠାରୁ କଉ ପର୍ବ ଆପଣଙ୍କୁ ବହୁତ ମଜା ଲାଗି ଦିଏ ଖୁସି ଦିଏ ଆନନ୍ଦ ଦିଏ?
ଓ ପର୍ବ ନାଁ ତ ମୁଁ ଜାଣିନି କିନ୍ତୁ ଏତିକି ଜାଣିଛି ସକାଳୁ ଉଠି ଯୋଉ ଘର ମାନଙ୍କରେ ଯୋଉ ପିଠା ବଢା ହୁଏ। ଛଡା ଛଡି ହୁଏ ତ ସେଇ ପର୍ବ ଆଜ୍ଞା ଆପଣଙ୍କୁ ତ ସବୁ ନଲେଜ ଅଛି ଆଉ ସବୁ ଜ୍ଞାନ ଅଛି ଆଉ।
ନାଇଁ ନାଇଁ ଏ ଶାମ୍ବଦଶମୀରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଏ। ଆପଣ ଏହାର ପୌରାଣିକ କଥା ଜାଣିଚନ୍ତି?
ନାଇଁ ଯେ ଆପଣ କହିଦିଅନ୍ତୁ।
ଆଉ ତ କୃଷ୍ଣଙ୍କ ପୁତ୍ର ଥିଲେ ଶାମ୍ବ ତ ଯେତେବେଳେ କୃଷ୍ଣ ଅ ଶାମ୍ବ କଣ କରିଥିଲେ ନା ଏମିତି କଣ ଗୋଟେ କରି ଥିଲେ ଯେ ଅଭିଶାପ ପାଇଥିଲେ ଯେ ତାଙ୍କ କୁଷ୍ଠ ରୋଗରେ ପୀଡ଼ିତ ହେବା ପାଇଁ।
ଆଜ୍ଞା।
ସେ ବହୁତ୍ କୁଷ୍ଟ ପୀଡ଼ରେ ବହୁତ୍ କଷ୍ଟ ପାଇଲେ କୁଷ୍ଟ ରୋଗମାନେ ଦେହ ସାରା ଉଠିଯିବ ଫଳିଯିବ ତ ଏମିତି ସବୁ ବହୁତ୍ କଷ୍ଟ ଦୁଃଖଦାୟକ ସେ ଇଏ ଜ୍ୱର ହବ ତ ସିଏ କଣ କରି ଥିବେନା ଶାମ୍ବ ସି ଶ୍ରୀକୃଷ୍ଣଙ୍କ ପରାମର୍ଶ କର୍ମେ ସେ କଣ କରିଥିଲେନା ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଥିଲେ। ଏବଂ ସୂର୍ଯ୍ୟ ଦେବତାଙ୍କ ଆଶୀର୍ବାଦ ପାଇଁ ସେ କୁଷ୍ଠ ରୋଗରୁ ସେ ମୁକ୍ତିରେ ଲାଭ କରିଥିଲେ ଶାରୀରିକ ଆରୋଗ୍ୟ ହୋଇଥିଲେ ସେହି ଦିନ ଆଜି ଶାମ୍ବ ଦଶମି ଯୁଗରେ ପରିନିତ କରାଯାଏ ଯୋଉଥିରେ କି ମା ମାନେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରି ନିଜ ପରିବାର କାମନା କରିଥାନ୍ତି।
ଆଜ୍ଞା କିଛି ତ ଜ୍ଞାନ ଆପଣଠୁ ଆହାଣି ପାଇଲେ ଧନ୍ୟବାଦ।
ଆଜ୍ଞା ଦଶହରା ଆପଣଙ୍କୁ କେମିତି ଲାଗେ?
ଦଶହରା ତ ଓଡିଶାର କଟକରେ ଫେମସ୍ ଆଉ ପ୍ରସିଦ୍ଧ ଆଉ କଣ କହିବା ଆମେ ତମ ଗାଁରେ ଦଶହରା ପର୍ବ ପାଳିତ ହୁଏ କି ନାହିଁ?
ନାଁ ଗାଁରେ ତ ହୁଏନି। କିନ୍ତୁ ପାଖ ଆଖ ବଜାରରେ ହୁଏ ଆଉ। ଅ ଦଶହରା ବର୍ଷକୁ ଦୁଇଥର ଆସେ ଆପଣ ଜାଣିଚନ୍ତିକି?
ଦୁଇଥର ଆସେ କାଇଁ ମୋ ହିସାବରେ ତ ଥରେ ଆସେ ଦୁଇଥର କେମିତି?
ଦୁଇସର ଗୋଟେ ଏ ଚୈତ୍ର ମାସରେ ଦଶହରା ଆସେ ଗୋଟେ ଆଶ୍ୱିନ ମାସରେ ବି ଦଶହରା ଆସେ ଆଶ୍ୱିନ ମାସରେ ଯୋଉ ଦଶ ହରା ଆସେ ସେବେ କଣ ହେଇଥିଲା ନା ଆ ଆ ରାବଣଙ୍କୁ ମାରିବା ପାଇଁ ଯେଉଁ ରାମ ଇଏ କରିଥିଲେ। ତ ସେ ଦଶହରା ଆଉ ଚୈତ୍ର ମାସ ଯେଉଁଟା ହେବେ ସେଇଟା ମହିଷାସୁର ବଧ ଦୁଇଟି ଦଶହରା ଅଛି ସେଇଟା ଗୁପ୍ତ ଦଶହରା କୁହାଯାଏ ନବରାତ୍ରି ଚାଲେ ଆଉ।
ଆଜ୍ଞା ଆଜ୍ଞା ଆଉ ଆପଣ କେବେ କଟକ ଦଶହରା ଦେଖିଛନ୍ତି?
ଉ ହଁ ଦେଖିଚି। ମୁଁ କଟକ ଦଶହରା ଦେଖିଚି ଆଉ ବହୁତ୍
ଆମେ ତ କେବେ ଦେଖିନୁ ଏଇ ବର୍ଷ ଆଶା ରଖିଚୁ ଦେଖିବା ପାଇଁ ଆମେ କଟକ ରହି ମଧ୍ୟ ଆର ବର୍ଷ ଦେଖି ଦେଖିପାରିଲୁ ନାହିଁ କାରଣ ଆମେ ଘରକୁ ପଳେଇ ଯାଇଥିଲୁ।
ଆଜ୍ଞା ମୁଁ ଛୋ ଛୋଟବେଳେ ହିଁ ଦେଖିଥିଲି ଦେଖାଯାଉ କଣ ହଉଚି।
ନାଇଁ ମୁଁ ଜୀବନରେ ଦେଖିନି କଟକ ଦଶହରା ଏଇ ବର୍ଷ ଦେଖିବା ଯଦି ଭାଗ୍ୟରେ ଥିବ ତାହେଲେ ଦେଖିବା ନିଶ୍ଚିତ ଭାବରେ।
ଆଜ୍ଞା ଆ ତାହେଲେ ଠିକ୍ ଅଛି ଆଉ ହଁ ଆପଣ ଅ ବାର ମାସନା ଜାଣିଛନ୍ତି?
ଆଜ୍ଞା ଆପଣ କହିଦିଅନ୍ତୁ ଓଡିଆରେ ଓଡିଆରେ ଜାଣିଛି ଯେ କିନ୍ତୁ ମନେ ନାହିଁ ଗୋଟେ ଗୋଟେ।
ଆଚ୍ଛା ଅ ବୈଶାଖ, ଜ୍ୟେଷ୍ଠ, ଆଷାଢ଼। ଆଷାଢ଼ ଆଷାଢ଼ ଶ୍ରାବଣ ଏବେ କୋଉ ମାସ ଚାଲିଚି ଆପଣ କହିଲେ?
ଆଜ୍ଞା।
ଏବେ କୋଉ ମାସ ଚାଲିଚି?
ଏବେ ବୈଶାଖ, ଜ୍ୟୈଷ୍ଠ, ଆଶ୍ଵିନ, ଶ୍ରାବଣ, ଭାଦ୍ରବ, ଆଶ୍ଵିନ, କାର୍ତ୍ତିକ।
ଏବେ ଚାଲିଛି ଆମର ଜ୍ୟେଷ୍ଠ ଆସ
ବୈଶାଖ ଜ୍ୟେଷ୍ଠ ଆଷାଢ ଶ୍ରାବଣ ଭାଦ୍ରବ ଆଶ୍ଵିନ କାର୍ତ୍ତିକ ମାର୍ଗଶିର। ପୈଷ ଫାଲଗୁନ ଚୈତ୍ର।
ଆଷାଢ଼ ଶ୍ରାବଣ ଆସ ମାର୍ଗଶିର ପୌଷ ଫାଲଗୁନ ଚୈତ୍ର। ମୁଁ କହୁଥିଲି ଏବେ କୋଉ ମାସ ଚାଲିଛି ଆଜ୍ଞା।
ଆଶ୍ଵିନ। ଆଶ୍ଵିନ ମାସ।
ଆଶ୍ଵିନ ମାସ ହେଇଥିଲେ ତ ଦଶହରା ଆସିଥାନ୍ତା ନା।
ଆଉଥରେ କହୁଛି ବୈଶାଖ ଜ୍ୟୈଷ୍ଠ ଆଷାଢ଼ ଶ୍ରାବଣ ଭାଦ୍ରବ ଜ୍ୟୈଷ୍ଠ।
ଜ୍ୟେଷ୍ଠ ମାସ ଚାଲିଛି ଯେହେତୁ ଆଜ୍ଞା ଖରା ଟିକେ କମିଛି ତ ଜ୍ୟେଷ୍ଠ ମାସ ଚାଲିଛି ଆଉ।
ଆଜ୍ଞା ଏ ଖରା ଗରମରେ ତ ଗୁଳୁ ଗୁଳିୁ ବହୁତ ଜୋର ହଉଛି। ବାସଗୃହରେ ରହି ହଉନାହିଁ ବାହାରକୁ ଯିବା ପାଇଁ ପଡୁଛି ଗଛ ତଳକୁ।
ଆଜ୍ଞା ଅ ବାୟୁମଣ୍ଡ ରେ ଆଦ୍ରତା ବହୁତ ହେଉଛି ତ ସେଥିପାଇଁ ବହୁତ ଗୁଳୁଗୁଳି ଅନୁଭୂତ ହେଉଥିବ। ଏବେ ମୈସୁମୀ ଆସିଗଲାଣି ତ କୌଣସି ଅସୁବିଧା ନାହିଁ।
ଆଜ୍ଞା।
ହଉ ହଉ ଧନ୍ୟବାଦ ଆପଣଟ ମୋ ଏତେ କାମ ଅଛି ମୁଁ ଆପଣଙ୍କ ସହିତ ପରେ କଥା ହେବି।
ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟବାଦ।